ଆଛ
ହ୍ୟାଲୋ
ହଁ ବସିଛି ବି ଏଠି ଆଉ।
ହୁ, ହଁ, ହଁ।
ତମେ କଣ କରୁଛ?
ବସିଥିଲି ଆଉ।
କଉଠି ବସିଚ?
ଉପରେ
ଶୁଭନି କିଛି।
ଛାତରେ ବସିଛି ଆଉ, ତମେ?
ଛାତ ପରେ ମୁଁ ରୁମରେ ଆ ଘରେ ଘରେ।
ହଉ। କେମ କେମିତି ଅଛ ଏବେ?
ହୁଁ ଭଲ ଅଛି ଆଉ।
ଆଉ ବ୍ୟସ୍ତ ରହୁଛ
କଣ କହିଲ?
ବ୍ୟସ୍ତ ରହୁଚ କା?
ସୁଭିଲାଣି, ଆଉଥରେ କହିଲ?
ଟିକେ ରୁହ ମୁଁ ଛାତ ଛାତ ଉପରକୁ ଯାଏ ରୁହ ଟିକେ। ଏବେ ଶୁଭୁଛି?
ହଁ।
ଶୁଭିଲା କି ଏବେ?
ହୁଁ।
ହଁ ହଁ କୁହ କଣ କହୁଥିଲ?
ମୁଁ କହିଲି ବ୍ୟସ୍ତ ରହୁଛ।
ବ୍ୟସ୍ତ ନା
ହୁଁ।
ଫ୍ରି ଅଛି ପା। ଫ୍ରି ଅଛି ପା କୁହ କଣ?
ଆଉ ଗୋଟେ କୁକୁର ଆଣିଛି।
ହୁଁ।
ହଁ ପରେ ଦେଖା ହେଲା
ହୁଁ।
ମୁଁ ଭଲ ତ ଅଛି ଆଉ, ତମର ସବୁ କେମ୍ତି? ତମେ କାଇଁ ଦେଖାଯାଉନ
ହୁଁ। କଣ କରିବି ଆଉ ଘରେ ପୁରା ଘରେ ତ ବ୍ୟସ୍ତ ରହୁଚି ଆଉ କଣ ମୁଁ ଗୋଟେ ନୂଆ ପୋଷା କୁକୁର ଟା ଆଣିଚି ନା ତାରି ପଛରେ ସବୁ ସମୟ ପଳଉଚି।
ଓହୋ ସତେ କି, କି କୁକୁର ଆଣିଚୁ ମତେ ତ ଜମା କହିନୁ?
ହଁ ଗୋଟେ ଲାବ୍ରଡୋର୍ ର ଛୁଆ ଆଣିଚି। ତା ନାଁ ରଖିଚି କଣ କହିଲ? ଟ୍ରଫି ଆଉ ଦେଖିବାକୁ ପୁରା ସୁନ୍ଦର୍ କିନ୍ତୁ ବହୁତ୍ ବଦମାସ୍।
ତା ଦାଦା-ଦାଦା ତ ବହୁତ୍ ସ୍ମାର୍ଟ ଆଉ ଫ୍ରେଣ୍ଡଲି ମଧ୍ୟ କେତେ ମାସର ହେ ହେଲାଣି ସେ
କେତେ ମାସର ଏଇ ତାକୁ ଚାରି ମାସ ଚାଲ୍ଚି। ଦିନସାରା ଖାଲି ଏପଟ ସେପଟ ଦୌଡ଼ୁଥିବ ଆଉ ଘରର ଚପଲ ଆଉ ବାସନ-ବାସନ କୁସନ ସବୁ ଓ ଚୋବାଇ ସେ କାଟି ସାରିଲାଣି।
ହୁଁ-ହୁଁ ଛୁଆ ଦିନେ କରିବେ ତୁ ଟ୍ରେନିଂ ଦଉନୁ କି? ଛୁଆ ଦିନେ ତ ଏମିତି କରିବେ, ଟ୍ରେନିଂ ଦଉନା କି?
ହଁ ଧୀରେ-ଧୀରେ ଶିଖୋଉଚି ଆଉ। ସେ ସିଟ୍, କମ୍ ଏତେ ଏତିକି ବୁଝିଲେଣି? ସିଟ୍ କମ୍ ଏତିକି ବୁଝିଲେଣି। କିନ୍ତୁ ସବୁଠୁ ବଡ ସମସ୍ୟା ହଉଛି ତାକୁ ବାହାରକୁ ନେଇ ପଟି କରାଇବା ପଟି କରାଇବା ସକାଳୁ ପାଞ୍ଚଟରାରୁ ଉଠିବାକୁ ପଡୁଚି ତା ସହିତ ଅଫିସ୍ କାମ କରିବାକୁ ବି ଯାଉଚି।
ଏଇଟା ତ ଅଛି ପୋଷା ପ୍ରାଣୀ ରଖିବା ମାନେ ଗୋଟେ ଛୋଟ ଛୁଆ ପାଳିବା। ତାର ତ ସକାଳୁ ଶୋଇବା ଅଭ୍ୟାସ ଥିଲା, ଟ୍ରଫି ଯୋଗୁ ସେଇଟା ସୁଧାରିଗଲା ଆଉ।
ହଁ ସେୟା ହିଁ ତ ହେଲା, କିନ୍ତୁ ସତ କହିବି ଅଫିସ୍ ରୁ ଯେତେବେଳେ ଥକିକି ଆସେ, ତାକୁ ଦେଖିଲେ ସବୁ ଥକାପଣ ପଳାଏ। ଆଉ ତା ସହିତ ଟିକେ ଖେଳେ, ସିଏ ଅଁ ସିଏ କାଲ୍ ଲାଙ୍ଗୁଡ଼ ହଲାଇ ଏ ପାଖକୁ ଦୌଡିି ଆସେ ସେଇଟା ବହୁତ୍ ବଡ ଖୁସି ଲାଗେ ଆଉ।
ହଁ, ବୁଝିପାରୁଚି। ତମ ଘର ଲୋକ ରାଜି ହଉନାହାନ୍ତି। କହୁଚନ୍ତି କିଏ ତାର ଯତ୍ନ ନବ। ମୁଁ କହିଲି ମୁଁ ବୁଝିପାରୁଚି ମୋର ବି ଗୋଟେ ବିଲେଇ ଆଣିବାକୁ ବହୁତ୍ ଇଛା। କି ତୁମ ଘର ଲୋକ ରାଜି ହଉନାହାନ୍ତି।
କାର ବିଲେଇ ଭଲ୍ ଲାଗିବନି ରଖନା।
ଆଚ୍ଛା।
ହୁଁ, ଆରେ ଆମ ମୋ-ମୋ ଘରେ ବି ସେମିତି କହୁଥିଲେ ଉଁ ବିଶେଷ କରି ମୋ ବୋଉ ଜମା ରାଜି ନଥିଲା। କିନ୍ତୁ ଏବେ ଟଫି ଟଫି ମୋର ସବୁଠୁ ପ୍ରିୟ ହେଇଯାଇଛି। ମୁଁ ତାକୁ ନିଜ ହାତରେ କ୍ଷୀର ଭାତ ଖୁଆଉଛି। ବିଲେଇ ବିଲେଇ ତ ହଁ ବିଲେଇକି ତ ପୁରା ଗୋଡେଇକି ବାଡଉଛି।
ତାହେଲେ ମତେ ବି ଗୋଟେ ଚେଷ୍ଟା କରିବାକୁ ପଡିବ ବି ବିଲେଇ ହେଲେ ବେସି ବାହାରକୁ ନେବା କୁ ପଡିବନି ଆଉ। ଜୋଉ ମାନେ ଘର। ଭିତରେ ହିଟର ବସେଇ ସବୁ କରିଦିଅନ୍ତି ଆଉ
ହଁ ବିଲେଇ ମାନେ ତ ବୋହୁତ ସ୍ୱାଧୀନ ଅ କିନ୍ତୁ କୁକୁର ଭଳି ସେମାନେ ଦେସି ଇମୋସନାଲ ହୁଅନ୍ତି ବେଶୀ ଇମୋସନାଲ ନୁହନ୍ତି। ସେମାନେ ନିଜ ମର୍ଜି ରେ ଚଳନ୍ତି। ତୁ ଆଣିବାକୁ ଚାହୁଁଛୁ ଯଦି ଗୋଟେ ଷ୍ଟ୍ରେ ବିଲେଇ କୁ ଆଡପ୍ଟ କରିନେ ଆଉ।
ହଁ ମୁଁ ବି ସେୟା ଭାବୁଚି ଦୋକାନରୁୁ କିଣିବା ଅପେକ୍ଷା କୌଣସି ଅନାଥ କୁ ଆଣି ଆଶ୍ରୟ ଦେବା ଭଲ ତାକୁ ଭ୍ୟାକେସନ ଦେବାକୁ ପଡିବ ପଡେ କି।
ହୁଁ ହୁଁ। ସେଇଟା ତ ବୋହୁତ ଜରୁରୀ ଆଉ ଟଫିର ତ ସବୁ ଇଞ୍ଜେକ୍ସନ ସରିଲାଣି ହ ଡାକ୍ତରଙ୍କ ପାଖକୁ ନେଇକି ସବୁ ଚେକଅପ କରେଇବାକୁ ପଡେ ନହେଲେ ସେମାନଙ୍କର ଦେହ ଖରାପ ହେଇପାରେ ଆଉ।
ଚାଲ ଏତେ କଥା କହିଲୁଣି ଯେ ମୋର ଆଜି ହିଁ ଆଜିଁ ତ ଘରକୁ ଯାଁଇଁ ଟକିକି ଦେଖିବାକୁ ଇଚ୍ଛା ହଉଛି।
ଆସନୁ ଆଜି ରବିବାର ଅଛି ଚାଲେ ମୋ ଘରକୁ ଯିବା ଟପ୍ କି ବି ତୋ ସହ ଖେଳିଲେ ବୋହୁତ ଖୁସି ହେବ।
ନାହେଲେ ତାହେଲେ ମୁଁ ଯିବି ଆଉ।
ହୁଁ। ଆସେ ଟପି ଦେଖିବୁ ଗୋଟେ ଧଳା କଲର ତାର ରୋମ ଗୁଡା। ହଁ ଗାଧେଇ ଦଉଛି ହେଲେ ଆଜି ତ ହ ବର୍ଷା ଜୋର ସେ ହେଇଥିଲା ଆଉ ତାବୁ ଗ୍ୟାଧେଇ ଦେଇନଥିଲି। ସେ ବର୍ଷାରେ ଜୋ ବସିକି ଏଇ ବର୍ଷା ତା ଉପରେ ଟିକେ ବି ନା ବର୍ଷା ବି ହେଲେ ସିଏ ଆସିକି ବାହାରେ ବୁଲୁଛି। ମନକୁ ମନ ତାକୁ କିଛି ଆଣିବାକୁ ପଡୁନି ଆସିକି ବାହାରକୁ ପଳେଇ ଆସୁଛି ବର୍ଷା ଦେଖିଲେ।
ହଁ।
ତ ବର୍ଷା ହେଲେ ପୁରା ତାର ଖୁସି ଆଉ ସାଙ୍ଗେ ସାଙ୍ଗେ। ଉଁ।
ହାଲୋ।
କଣ।
ଅଜଣା ଲୋକ ଆଇଲେ ଭୋକା ଭୋକି କରୁଛି ନା ନାଇଁ?
ଅଜାଣା ଲୋକ ଅଜଣା ଲୋକ ତ ଆମ ଘରକୁ କିଏ ଆସୁନାହାନ୍ତି। ଏ ଏମିତି ରାସ୍ତାରେ ଯୋଉମାନେ ଯାଆନ୍ତି ଛାତ ଉପରେ ସେ ଅନେଇକି ଭୁକେ।
ଅ ହୋ।
ହୁଁ।
ଆଚେ କଁ ଖାଉଚୁ।
ସିଏ। ସିଏ ତ ସବୁ ଖାଏ ଭାତ ଖାଏ ଡାଲି ଖାଏ। ଯା ଦେଲେ ଖାଏ ଆମେ ବି ଯାହା ଖାଉ ତାକୁ ବି ସେଗୁଡା ଦେଇଦଉ। ଫାଷ୍ଟ ଫାଷ୍ଟ ଜମା ଖାଉ ନଥିଲା। ତାକୁ ଖାଲି ଦରକାର ଚିକେନ ମଟନ ଏଇଗୁଡା ସବୁ ଦରକାର ହଉଥିଲା ଏବେ ଯାହା ଦେଲେ ବି ଖାଉଛି। ଅଭ୍ୟାସ କରିଦେଲୁଣୁ ଆଉ। ହେଲେ ତା ରୁମ ଗୁଡା ବହୁତ ବଡ ବଡ ତାକୁ କାଟିବୁ କାଟିବାକୁ ପଡୁଛି।
ତାର ଗୋଟେ ଆମେ ଜଟ ମାନେ ଛୋଟ ପିଲାଙ୍କ ମୁଣ୍ଡରେ ଗୋଟେ ଚୁଳ ବନ୍ଧା ହୁଏ। ଜଟ ସେଇଭଳିଆ ତାର ବାନ୍ଧିକି ତାର ତାକୁ ଟିକେ ଲଗେଇ ଦଉଛୁ ପାଉଡର କ୍ରିମ୍। ତାପରେ ଲିପଷ୍ଟିକ ବି ଲଗାଏସେ ଆଉ ଲଗେଇକି ତାର ପି ଛୋଟ ପର୍ସ୍ ଟେ ଅଛି ସେ ପକେଇକି ବାହାରେ ବୁଲେ।
ସେ ବୁଲେ ଯେତେବେଳେ ଆମର ଏପଟେ ସବୁ ଯୋଉ ବୁଲା କୁକୁରଡା ଅଛନ୍ତି ସେ ବାହାରେ ସେ ପୁରା ଏମିତି ଅନେଇଥିବେ ଆସ୍ତ ମାନେ ପୁରା କୁଆଡେ ହଲିବେନି ପୁରା ଏମିତି ଅନେକି ବେଶୀ ପୁରା ଯାଉଥିବ ତାକୁ ପୁରା ଅନେଇକି ଠିଆହେଇ ଥିବେ ଆଉ।
ତମ ଘର ଆଡେ ତମ ଘର ଆଡେ କହିବୁ ଯଦି ନେଇକି କେବେ ଯିବୁ। ଦେଖିବୁ ତମ ଗାଁ କୁକୁର ଦେଖିକି କେମିତି ହେବେ।
କଣ କହିଲୁ?
ହୁଁ ତାପାଇଁ ବି ଖାଇବା କଣ ନେଇକି ଆସିଥିବୁ।
ଚିକେନ ସେ ତ ଚିକେନ ନହେଲେ ଚଳିବ ଯାହା ବି ହେଲେ ଗୋଟେ କଣ ନେଇଆସିବୁ ଆଉ।
ହୁଁ ହଁ
କଣ କହିଲୁ?
ଦେଖିବା କଣ ଗୋଟେ ନବା ଆଉ।
ହଁ ସେ କୁୁରକୁରି ବି ଖାଉଛି ଚକୋଲେଟ ବି ଖାଉଛି। ଶୁଭୁଛି ହେଲୋ
ଉଁ।
ମତେ କଣ ସୁ ଶୁଣାଯାଉଥିବ।
ହଁ ହ।
ହଁ ସେବେ ଆସିଲା ବେଳେ ପୁରା ଛୋଟ ଟେ ହେଇଥିଲା, ଏବେ ବଡ ହେଇଗଲା ବଡ ହେଇଗଲାଣି। ତିନି ଚାରି ମାସ ହବ ଆଣିକି ରଖିଲିଣି, ସେ ପୁରା ବଡଟା ହେଇଗଲାଣି। ତାକୁ ଟେ ଟେକିବନି ଆଗରେ ତ ଛୋଟ ବେଳୁତ ତାକୁ ଧରିଦିଏ ତ ଉଠେଇ ଦିଏ ଉପରକୁ ମାନେ ଏବେ ଆଉ ତାକୁ ଟେକ ପୁରା ବହୁତ ଓଜନ ହେଇଗଲାଣି।
ହ ହଁ
କଣ?
ତା ହାତ ସଫା ହେଲାଣି କି ନାଇ?
ହୁଁ।
ଆଗକୁ ଦୁର୍ଗା ପୂଜା ଆସିଲାଣି।
ଟିକେ ମତେ ଶୁଭୁନି କିଛି। ଏବେ ଏବେ ଶୁଭୁଚି କି?
ହୁଁ ହୁଁ।
ତୋର ସେପଟୁ କିଛି ବି କଥା ମତେ ମାନେ ଶୁବୁଚି, ମାନେ ମଝିରେ ମଝିରେ ରହି ଯାଉଚି।
ଶୁବିଲା ଏବେ?
ହଁ, ଶୁଭିଲା।
ହଁ ଅଁ
ହଉ ସାଙ୍ଗ ତୁ କଣ କରିବୁ
ଠିକ୍ ଅଛି।